ହ୍ୟାଲୋ। ହ୍ୟାଲୋ। ଲୋ।
ହଁ କୁହ।
ହଁ ଭାଇ କଣ କରୁଚ।
ହୁଁ ମୁଁ ଏଇଟା ଆଇଥିଲି ଟିକେ ମାର୍କେଟ ବୁଲିବା ନାଗି ଆଉ। ଆ ତମେ।
ନା ଭାଇ ବୁଲୁଚୁ ରାସ୍ତାରେ ଆଉ କଣ କରିବା। ଆ ଖାଇ ପିଇ ସାରିଲଣି।
ନା ମୁଁ ଘରକୁ ଯାଇନି କାଲି ଜିମି। ନଅଟା ହେଇଯିବ ଘରକୁ ଯିବା ଗଲା ବେଳକୁ।
ଓହୋ ବେ କୋଉଠି ଅଛ କି।
ଏ ମାର୍କେଟ ରେ ଅଛି।
ଓହ।
ହୁଁ।
ହଁ ଆମର ସ କଣ କି ସନ୍ଧ୍ୟା ଛଅଟାରେ କାମ ସରୁଚି। ତାପରେ ଆସିକି ବୁଲି ବାଲିକି ଯିବା କଥା ଆଉ ଘରକୁ ଯାଇକି ସାଢେ ନଅଟା ଦଶଟାରେ ଖାଇକି ଶୋଇମୁ ଆଉ।
ଭଲ।
ହଁ ଚାଲିଛି।
ଯା ଆଉ କଣ
ହଁ ତମେ କଣ କରୁଚ।
ଏଇ ବସିଚୁ ଆଉ କଣ କରିମୁ।
ନା ନା ତାମାନେ କଣ ଏଇଲରେ ଷ୍ଟୁଡେଣ୍ଟ କି ୱାର୍କିଂ
କଣ ତାମନେେ ପଢାପଢି ଚାଲିଛି କି ଜବ୍
ହଁ ପଢା ପ ଚାଲିଚି ଭାଇ।
ଆ ଜବ୍ ବି
ଏୟା ହୁଁ ଏ ପଢ଼ାପଢ଼ି ଚାଲଛି ଆଉ।
ନା ନା ଆମର ଜବ୍ ଫବ କିଛି ନାହିଁ ଆମର ବିଜନେସ
ଜବ ତ ପୋଶଉନେଇ ଆମକୁ
ଜବ ତ
ଆଁ ଆଁ।
ଜବ୍ ତମୁକୁ ପୋଶୋଉନି।
ନା।
ବିନେସ ପୋଶଉଛି।
ହଁ ବିଜନେସ୍ ଟା ଠିକ ଅଛି। ଏଇଟା ଆମ ସ୍ଵାଧୀନ ହିସାବରେ ନା ଆମର ଯେତେବେଳେ ମନ ହେଲା ଛୁଟି କନୁ ଯେତେବେଳେ ମନେ ହେଲା କାମ କନୁ। ତା ଅଣ୍ଡର ରେ ରହିବାକୁ ପଡୁନେଇ।
ହୁଁ ହ
କଣ କଣ କ୍ଲିଅର ସୁବୁନି?
ହାଲୋ।
ହଁ ହଁ କ୍ଲିୟର ସୁବୁନି ଏତେ କି।
ହ୍ୟାଲୋ। ନା ଶୁଭୁନି‌ ନେଟୱର୍କ ଟିକେ ପ୍ରୋବଲେମ ହୋଉଛି।
ଆରେ।
ହୁଁ କୁହ ଏବେ କୁହ।
ହ୍ୟାଲୋ।
ହଁ କୁହ ଏବେ କୁହ।
ହୁଁ ମୁଁ କହିନି-ଇ-ଇ-ଇ ବିଜନେସ ତମ ମନ ଇଚ୍ଛା ନେଇକି ତମେ ଯାହା କରିବ ନା କଣ?
ହଁ ହଁ ଏଇଟା ଆମ ନିଜର ହେଲା ଆମକୁ କହିବାର ନାଇଁ କେହି ନାଇଁ। ହୁଁ।
ହୁଁ। କେହି କହିବାକୁ ନାହିଁ ହଁ।
ନା।
ଭଲ।
ଆମ ଆମ ଆଡେ କେବେ ଆଇଚ କି ଆସିନା?
କୁଆଡ଼େ କହିଲ?
ଆମ-ଅ-ଅ ସମ୍ବଲପୁର।
ତ ସମ୍ବଲପୂର ନୁହଁ ନା ଯାଇନି। ହଁ ଲାଙ୍ଗୁଏଜ ଟା ବି ସେଇଭଳି ଟିକେ।
କଣ କଣ?
ମୁଁ କହିଲି ତମ
ଶୁଭୁ ନାଇଁ।
ହ୍ୟାଲୋ।
ହଁ।
ମୁଁ କହିଲି ତମ ଲାଙ୍ଗୁଏଜ ଗୁରା ବି ଆସୁଛି ସମ୍ବଲପୁରୀ ର।
ହଁ ହଁ ଟିକେ ମିକ୍ସ ହେଇଯାଉଛି ନା।
ହଁ ଠିକ ସେମାନେ ସେଠି ଆସିଲଣି ବହୁତ ଦିନି ହବ।
ହଁ ଆମେ ଏଇଠିକି ଆସିବା?
ହଁ।
ହଁ ଆମ ବାପା, ମା ଏଇଠି ଜନ୍ମ।
ଓହୋ ଆଉ ତମେ ତାହେଲେ ତ ଜନ୍ମରୁ ସେଠି ରହୁଥିବ ସମ୍ବଲପୁରରେ।
ହଁ ହଁ କିଛି ନହେଲେ ବି ଆମ ଏଇଠି ଆସିବା ଷାଠିଏ ସତୁରି ବର୍ଷ ହେଇଗଲାଣି।
ହଁ ହଁ ହଁ।
ହୁଁ ବାଟି ଆମର ସେ ଠି ରି ରିଲେଟିଭ ଅଛନ୍ତି ସମସ୍ତେ ସେଇଠି। ହୁଁ କାମ ଦାମ ପହିଲେ ଯିବା ଆସିବା ଚାଲିଛି ଆଉ।
ହ ଯିଏ ନମ୍ବର ଦେଲେ ସେ ତମର କଣ ହେବେ?
ହଁ ଫ୍ରେଣ୍ଡେ।
ଅଁ।
ହୁଁ।
କହିଲି
କଣ କଣ? ଶୁଭୁନେଇଁ। ହ
ହାଲୋ।
କିଛି ଶୁଭୁନି ତମ କଥା।
ହାଲୋ।
ହଁ କୁହ। ହାଲୋ ହଁ କୁହ।
ଶୁବିଲା ଶୁବିଲା।
ହଁ ଶୁଭିଲା କୁହ ଏବେ କୁହ।
ନା ମୁଁ କହିଲି ଇଁ ତାର ତ ଆଁ ତମ ନା ମାନେ ଯେ ହ ହେଲାକି ମୁଁ ଭାବିଲି ତମେ ତମ ଗାଁ ପିଲା ବୋଧେ।
ନା ନା। ହୁଁ ତା ତାଙ୍କ ଗାଁ ପିଲା ନୁହଁ ମୁଁ ଆଡେ।
ହଁ। ଆଉ ଆଉ କହୁଚ କୁହ।
ଏ ତମର ଖିଆପିଆ ସଇଲାଣି ନା ଅଛି ବାକି?
ସମ୍ବଲପୁରରେ କି କି ଜାଗା ବୁଲିବା ପାଇଁ।
ବୁଲିବା ପାଇଁ?
ହୁଁ।
ସେଟି ସମଲେଶ୍ଵରୀ ଅଛି ହୀରାକୁଦ ଡ୍ୟାମ୍ ଅଛି ଘଣ୍ଟେଶ୍ଵରୀ ଅଛି।
ଉଁ ଦେଖିଆ କେ ବେ ହୀରାକୁଦ ଡ୍ୟାମ୍ ବୁଲିଆ ପାଇଁ ଆଉ।
ହଁ। ହଁ ଆସ ହୀରାକୁଦ ଡ୍ୟାମ୍ ଆଉ ସମଲେଶ୍ଵର ତ ଆମ ଏଇଠୁ ପୁରା ଫେମସ ଜାଗା ଆଉ। ତମର ସେପଟୁରୁ ବହୁତ ଲୋକ ଆଉଚନ୍ତି ଟୁରିଷ୍ଟ ହୁଁ।
ଆମ ଯାଜପୁରରୁ?
ହଁ ତମ ଯାଜପୁରରୁୁ କଟକ, ଭୁବନେଶ୍ୱର ତମ ସେପଟ ସାଇଡରୁ ବହୁତ ଆଉଚନ୍ତି।
ହଁ।
ହୁଁ। ଆ ଏପଟେ କଣ କି ନ ନର୍ସିଂ ନା ହୁଁ।
ମୁଁ କହିନି ସମ୍ବଲପୁର ଯାହାବି ହେଲେ ବୁଲିବାକୁ ଗଲା ମାନେ ଯାହା ବି ହେଲେ ଟଙ୍କା ଦଶ ହଜାର ପା ଏ ଯିବାକୁ ପଡିବ।
ନା ସେତିକି ନାଗିବନି। ଦଶ ହଜାର ନାଗିବନି କେତେ ବାଟ କି ଏଇଟା? ହେ ଦିଶହ ତିନିଶହ କିଲୋମିଟର ଭିତେରେ। ବାଇକରେ ଯିବା ଆସିବା କରୁଚନ୍ତି ଲୋକ। ହୁଁ।
ବାଇକ୍ ରେ ଯିବା
ହଁ ବାଇକରେ ଆମେ ତ ଯାଉଚୁ।
ମାନେ ଓଡିଶାରୁ କେତେ କିଲୋମଟର ହବ କି?
ଦେଖ ତମର ସେଇ ଯାଜପୁରରୁୁ କିନି
ହଁ। ଯାଜପୁରରୁ ତଥାପି କେତେ କିଲୋମିଟର ହବ? ହାଲୋ। ହ୍ୟାଲୋ।